ହାଲୋ ଆଉ କଣ କରୁଛନ୍ତି? ଏଇ ରୋଷେଇ ଆପଣଙ୍କୁ ଜଣ କିି କଣ କଣ?
ନା ମତେ କିଛି ରୋଷେଇ ଜଣାନାହିଁ।
ନାଇଁ ଏମିତି ସେ ଯୋଉ ମ୍ୟାଗି? ଚାଉମିିନ ଆଉ ଏ ଯୋଉ ଯୋ ଜଳଖିଆ ସନ୍ଧ୍ୟା ବେଳର ସକାଳ ବେଳା ର। ୟୁଟ୍ୟୁବ ରୁ ଦେଖିକି ବି କେବେ କିଛି କରିବାକୁ ଇଚ୍ଛା ନାହିଁ ନା କେବେ କରିନା
କରିନି ଇଛା ନାହିଁ ନାଇଁ କରି
ଓହୋ, ଏବେ ତ କେତେଦିନ ହବ ମୁଁ ୟୁଟ୍ୟୁବ ରୁ ଦେଖିଲି ହାଲୁଆ ର ରେସିପି ଏ ଯଉ ସେ ପୁରା ଦେଖେଇଲା ପୁରା କରିକି ସୁଜି ଭାରିଏ କରିବା ପାଇଁ ମୁଁ ବି ସେମି ଟ୍ରାଏ କଲି କଣ ଆମ ର ଏପଟ ସୂଜିକୁ ଭା ଭାଜିକି ତାରେ ପରେ ହାଲୁଆ କରାହଉଛି ନାଁ ସୁ ନ ଭାଜିକି କରିଦେଲି ସେଇଟା ପ ହୁଁ ଭାଜିକି ହିଁ କରୁ। ହଁ ମୁଁ ୟୁ ୟୁଟୁବୁ ଦେଖିଲି ନ ଭାଜିିକି ଚିନି ଟାକୁ ଫାଷ୍ଟ ଯୋଉ ପାଣି ଦେଇକି ସେଟା ଯୋଉ ଶିରା ଟାଇପ ର କରିକି କରିବା ପାଇଁ, ମୁଁ ସେ ଟାଇପ ର କରିବାକୁ ଟ୍ରାଏ କଲି ସେଇଟା ପୁରା ଅଠା ଟାଇପ ର, ସୁଜିଟା କଞ୍ଚା ସୁଜି ଟା ଯୋଉ କାକରା କଲା ଟାଇପ ର ଜିନ ଅଠା ଅଠା ଟାଇପ ର ହଁ ଅଠା ଅଠା ଟାଇପ ର ହେଇଗଲା ହଁ ଅଠା ଅଠା ଟାଇପ ର ହେଇଗଲା। ଆଉ ହାଲୁଆ ଟାଇପ ର ଲାଗିଲାନି। ସେଟା ଅଠା ଅଠା ଟାଇପ ର ଖାଇବା ପାଇଁ ଭଲ ଥିଲା କିନ୍ତୁ ପାଟିକୁୁ ଅଠା ଟାଇପ ଚିପକି ଯାଉଥିଲା ଆଉ ଆପଣ କେବେ ଟ୍ରାଏ କରିନାହାନ୍ତି କି? ମୁଁ ସେଏ ହାଲୁଆ ତ ଖାଇନି। ଓହୋ ଆଉ ଯୋଉ କ ସେଟା ମିଠା ଲ ମତେ ମିଠା ଜିନିଷ ଖାଇବା ତେ ଭଲ ଲାଗେନି। ଓ ନାଇଁ ମୁଁ ସବୁ ଜିନିଷ ଏମିତି ସେ ଯୋଉ ସିଙ୍ଗଡା ଆଉ ଛତୁର ବିରିୟାନୀ ଛତୁର ଦମ ବିରିୟାନୀ ବି ରେ ବନେଇଥିଲି। ୟୁଟ୍ୟୁବ ରେ ଯାହାବି ଦେଖିଲି ମତେ ଟିକେ କରିବା ପାଇଁ ମନ।
ଅ ହ
ନାଇଁ କରିବା କରିବା ପାଇଁ ୟୁଟ୍ୟୁବ ନହେଲେ ଏମିତି ଯଡା ବି
ପାଇଁ ତ ଭଲ ଲାଗିବ ଯଦି ସବୁ ଥିବ ଆପଣଙ୍କ ପାଖରେ ସବୁ ସୁବିଧା ତମେ
ହୁଁ। ଆଉ ସେ କଷ୍ଟଡ ପାଉଡର ବି କ ପାଉଡର ଆଣିକି ବି ପୁଡିଙ୍ଗ ବନେଇଥିଲି।
ଆଚ୍ଛା ହଁ ହ
ହୁଁ ସେ ପୁଡିଙ୍ଗ ପୁଡିଙ୍ଗ ଟାକୁ କଣ ଅଛି ତାକୁ ଥଣ୍ଡା ପାଣି ରେ ଗୋଳେଇକି ତାପରେ କ୍ଷୀରରେ ପକେଇକି ତାକୁ ଳେଇବା କଥା ଗରମ କ୍ଷୀରରେ ଗ୍ୟାସରେ ବସେଇବା କ୍ଷୀର ରେ ମୁଁ ଡାଇରେକ୍ଟ କ୍ଷୀରରେ ସେ ପୁଡିଙ୍ଗ ପାଉଡର ପକେଇକି ଗୋଳେଇଲି ସେଟା ପୁରା ଚେକା ଚେକା ହେ ହେଇଗଲା ଏମିତି କୋଉ ପାଳି ନଷ୍ଟ କରିକି କୋଉ ପାଳି ବନଉଛି ଏମିତି ଆଉ। ମଜା ଲାଗୁଛି ଆଉ। ହଁ ଗୋଟେ ହଁ ହଁ ବୋଲେ ଭୁଲ ଟା କଣ ହଁ
ଥରେ ଦି ଥର ଭୁଲ ହବ ତାପରେ ଆସ୍ତେ ଆସ୍ତେ ଠିକ ହେଇଯିବ।
ଆହୁରିି ସେଇ କଡି ପକୋଡିକରୁ ନାହାନ୍ତି କି ପଞ୍ଜାବୀ ହଁ ବୋଲେ ପାକୁଡି କରିକି ତାକୁ ଯୋଉ ଦହି ର ତାରେ କଡି। କଡି ଚାୱଲା ହଁ ସେ ସବୁ ଦେଖିକି ଘରେ ବନେଇବା ଟା କଷ୍ଟ। ହଁ ନାଇଁ ସେ ଯୋଉ ହରିୟଣା ପଞ୍ଜାବ ଆଡର ଲୋକ ଯାହାଜ କଡି ଚାୱଲ କରିକି ଖାଉଛନ୍ତି ସେଇଟା ବି ଦେଖିଛି। ସେଇଟା ବି ଥରେ କରିବି କହିକି ଭାବୁଛି ଆଉ ଥରେ ଦହିଡା ମତେ ସେତେ ଇଚ୍ଛା ନାହିଁ ତ ଭଲ ହବ ବି ନହବ ଆଉ ଥରେ ମ ତୁ ଗାଲି ଶୁଣିବାକୁ ବଢିବ କାହିଁକି? କେବେ ଟ୍ରାଏ କରୁନି? ହୁଁ ଆପଣ କେବେ କିଛି ବନେଇ ନା ନ୍ତି
ନା ମୁଁ କେବେ କିଛି ବନେଇନି।
ଓ ହୋ।
ହଁ ହୋ ହଁ ମମି ଏମିତି ନର୍ମାଲ ଖାଇବା ପାଇଁ ମନେଇଲେ ମତେ ଯୋଉ ସ୍ନାକ୍ସ ସବୁ ବନେଇବା ପାଇଁ ଭଲ ଲାଗୁଛି ଆଉ।
ମାନେ ବର୍ଷା ପାଗରେ ଆଉ ଖାଲି ନିଦ ଲାଗିବ ଆପଣଙ୍କୁ
ହଁ ଏବେ ବି ମୁଁ ଗାଧେଇକି ପଳେଇ ଆସିବି। ଆଉଥରେ ଖାଇକି ଆଉ ଥରେ ଶୋଇଯିବା କଥା ଆଉ କିଛି ନାଇଁ
ରୋଷେଇ ତ ସବୁ କରିଦଉଛନ୍ତି ମାମା ଆଉ
ହଁ ହୁଁ ବର୍ଷା ଦିନ ଶୀତ ଦିନ ଆସିଲା ମାନେ ଆଉ ସେ
ଆପଣଙ୍କ ରୋଷେଇ କୋଉଥିରେ କୋଉଠି ହୁଏ ମାନେ ଚୁଲି ଇଏ ନା ଗ୍ୟାସ୍
ନାନା ସେ ଚୁଲି ଆଉ ଏବେ ଆଗରୁ ଥିଲା ବୋଲେ ଦି ହଜାର ଦଶ ମସିହା ଆଗରୁ ଥିଲା କିନ୍ତୁ ଏବେ ଆଉ ସେ ଚୁଲିକୁୁ ପୁରା ପେକ୍ କରା ହେଇଗଲା ଏବେ ଆମିଷ ପାଇଁ ବି ଗୋଟେ ଗ୍ୟାସ୍ ଆଉ ଘରର ଭଲ ରୋଷେଇ ବାସ ପାଇଁ ବି ଗୋଟେ ଗ୍ୟାସ ଦି ତା ଗ୍ୟାସ୍ ଅଛି ଆଉ।
ଲେ ଗ୍ୟାସ ରେ ରୋଷେଇ ଆପଣଙ୍କର?
ଆଜ୍ଞା ଏବେ ନା ନା ହିଟର ନାହିଁ ଏବେ ଯୋଉ ଗ୍ୟାସ ର ରେଟ୍ ବଢିଯିବାରୁ ଗୋଟେ ଏ ଏ ଯୋଉ କରେଣ୍ଟ ଚୁଲା ଆଣିବା ପାଇଁ ପ୍ଲାନିଂ ହେଇଥିଲା ବଟ୍ ଅଣା ହେଇନି। ଆମର ଏଇଟା ଇଣ୍ଡେକ୍ସନ୍ ହଁ ଇଣ୍ଡେ ଆମର ଏଟା ଏନଏସି ଏରିଆ ତ। ଚେକିଂ ପାଇଁ ଆସୁଛି ହିଟର ଲଗେଇବ କହିଲେ ଯୋଉ କରେଣ୍ଟ ର ଚେକିଙ୍ଗ ପାଇଁ ଆସିଲେ ଫାଇନ୍ ପଡିଯିବ।
ହୁଁ ନା ଆମର ବି ଆଡେ ଚିକେନ୍ ଆସେ। ଆମର ବି ତ ମିଟର ବସା ହେଇଛି ସେଥିପାଇଁ ହିଟର ୟୁଜ୍ ହଉନି। ନ ହେଲେ ଚିନ୍ତା କଣ ହିଟର ଥିଲେ। କିଛି ଆଗରୁ ଟେନସନ ନଥିଲା ଏବେ ଚୁଲି ଲଗେଇ ସବୁ କରିବାକୁ ପଡୁଛି। ବର୍ଷା ଦିନ ଟ ବେଶୀ ହଇରାଣି ଚୁଲିରେ।
ଗ୍ୟାସ୍। ଓ ହୋ ହ। ଆମର ଗ୍ୟାସ୍ ଯେ ଏବେ ଯୋଉ ଫୁଟ୍ ପଇଁଚାଳିଶ ଦିନ ପରେ ହିଁ ଆପଣ ଗ୍ୟାସ ଆଣିପାରିବେ।
ହଁ ହଁ।
ସେଥିପାଇଁ ଏବେ ଗୋଟେ ଯୋଉ ଇଣ୍ଡକ୍ସନ ଅଣା ହେବ। ଇଣ୍ଡକ୍ସନ ଆଣିଲେ କଣ ତାର ବାସନ ସବୁ ବି ଆଣିବାକୁ ପଡିବ।
ହଁ ତା ପାଇଁ ତ ସବୁ ନନଷ୍ଟିକ ତାର
ନା ନା ନନଷ୍ଟିକ ନାଇଁସ୍। ଷ୍ଟିଲ୍ ଷ୍ଟିଲ୍ ଆଉ ତାର ସେ ଯୋଉ ବେସ୍ ଟା ଯୋଉ ଚକିଟା ନାଇଁ କି ତଳ ପଟର। ହଁ ପୁରା ପ୍ଲେନ ହେଇକି ଥିଲେ ହିଁ ସେ କଣ ଯେ ଇନ୍ ଇଣ୍ଡକ୍ସନ ର ତାର ଯୋଉ ଇଲେକ୍ଟ୍ରିସିଟି ଟା। ହିଟ ଟା ପୁରା ଚାରିଆଡେ ଯିବ ହଁ। ସେଥିପାଇଁ ହଁ ଘରେ ଅଛି ଯେ ତାୱା ଗୋଟେ ଆଉ କଡ଼େଇ ଏମିତି ଅଛି। ଭାତ କରିବା ପାଇଁ କିଛି ନାଇଁ ତ ଅଣା ହେଇନି। ଏବେ କେଦିନ ଭିତରେ ଅଣାହବ ବାବା କହୁଥିଲେ ଆଣିବି କହିକି ଆଉ।
ହଁ।
ଆମର ଏପଟେ ଏମିତି ବାରି କିଛି ନାହିଁ ପୁରା ବାଉଣ୍ଡ୍ରି ବାଉଣ୍ଡ୍ରି ଭିତରେ ଆଉ ଚୁଲି ମିଳି ମିଳିବନି କି କାଠ ବି ମିଳିବନି। ସେଥିପାଇଁ ଆମେ ପୁରା ଗ୍ୟାସ
ସେମିତି ଘର ପାଖରେ ବି ତ ଗଛ ଫଛ ଥିବ ନା।
ନା ନା ଘର ପାଖରେ ଗଛ ବି ନାହିଁ କିଛି ନାହିଁ। ଗଛ ଅଛି ବ ଏ ଯୋଉ ଏମତି ଫୁଲ ଟଗର ଗଛ ଏ ଯୋଉ ଫଳ ଫଳ ଅଛ ନା ଠା ଲଗେଇଥିଲେ ଆଉ ଏମିତି କାଠ ପାଇବା ପାଇଁ ଗଛ ନାହିଁ।
ହୁଁ ହୁଁ।
ହୁଁ। ଆପଣଙ୍କର ଘର ପାଖରେ ଏମିତି କାଠର ଗଛ ଅଛି କି ଯୋଉ ଜାଳେ
ହୁଁ ହୁଁ ହଁ ଅଛି ଅଛି।
ଓହୋ ସେଥିପାଇଁ ଚୁଲି ହଁ ସେଥି
ସେଥିପାଇଁ ଚୁଲି ନୁହେଁ ଚୁଲି ଆଗରୁ ହିଁ ମିଟର ଟା ବସିଗଲା ବୋଲି ନା ନହେଲେ ଆଗେ ସବୁ ଆମର ହିଟର ରେ ହୁଏ। ଆଉ ତ ଯେହେତୁ ବର୍ସି ଗଲା ବାଧି ହେଇକି ଚୁଲି ଲଗେଇବାକୁ ପଡ଼ୁଛି ସବୁ ତ ଗ୍ୟାସ କଲା ବେଳକୁ ପୁଣି ଗ୍ୟାସ ବି ଭରିବାକୁ ପଡ଼ିବ ନା।
ହଁ ହଁ। ଉୁଁ ହୁଁ।
କା ସବୁ
ଓହୋ ହୋ ନାଇ ଆମର ଏପଟେ ଆମର ଏପଟେ ଏ ଯୋଉ ପାଣି ପାଇପ୍ ବି ପାଣି ପାଇପ୍ ବି ଯାଇଛି ସେଥିପାଇଁ ବି ପାଇସା ଚା ଏନ୍ ସି ଏରିଆରେ ସବୁ ଜିନିଷର ପଇସା ଘରକୁ ପାଇପି ଲାଇନ ଆସିଛି ପାଇପି ଲାଇନ ପାଇଁ ଦୁଇଶହ ଟଙ୍କା।
ହୁଁ ହୁ।
ଆଉ ଏ ଗ୍ୟାସ୍ ପାଇଁ ବି ପଇସା ସେ ଗ୍ୟାସ ବାଲା ଘରକୁ ଆଣିକି ଦବ। ବ ସିଏ ପଚାଶ ଟଙ୍କା ନବ ଏମିତି ଆଉ। ଆଉ କୋଉ ଜିନିଷ ଫ୍ରି ନାହିଁ ଆଉ।
ଆଜି କାଲି ଆଉ କୋଉ ଜିନିଷ ଫ୍ରି
ହଁ।
ମାନେ ଏତେ ରେଟ ସବୁ ହେଇଗଲାଣି ଆଜିିକାଲି ଦୁନିଆରେ। ଆଗକୁ ଚଳିବା ମୁସ୍କିଲ ବହୁତୁ।
ହୁଁ ଆପଣ ଟିଉସନ କରୁଛନ୍ତି କି?
ହଁ ମୁଁ କରୁଛି ଦିଟା ଛୁଆ ଆସୁଛନ୍ତି।
ଦିଟ ମୁଁ ବି ଟିଉସନ କରୁଛି କିନ୍ତୁ କଣ ସବୁ ରେଟ ବଢ଼ିଗଲା। ତମ ଟିଉସନ ରେ ଟିଉସନ ପିଲାଙ୍କର ଫିସ୍ ଅଧିକ ବଢ଼େଇ ପାରିବନି। ବଢ଼େ ପାଟି କୁ ଆସୁନି ଅଧିକ କହିକି ମାଗିବା ପାଇଁ। ବର୍ଷକୁ ଏମିତି ଗଲା ସେ ୱାନ ରୁ ଟୁ କଲା କହିଲେ ଥ୍ରୀ ହଣ୍ଡ୍ରେଡ଼ ଦଉଥିଲେ ଫୋ ହଣ୍ଡ୍ରେଡ଼ ଏମିତି ପୁରା ଅଧିକ ଅଧିକ କରିକି ମାଗି ହଉନି ଆଉ ଥରେ ଏମତି ଦିଅ ନା ସବୁ ଜିନିଷର ରେଟ ବଢ଼ି ବଢ଼ି ପଳଉଛି ମୋ ଫୋନ ର ରିଚାର୍ଜ ପ୍ୟାକ୍ ବି ବଢ଼ି ବଢ଼ି ଯାଉଛି।